ହାଲୋ ହଁ।
ହାଲୋ।
ହଁ କଂ କର୍ଥୁଲୁ।
ବସିଚୁ। ଆଉ ତମର ଖିଆ ପିଆ ସରିଲାଣି କି।
ହଁ ଆମର ଖିଆପିଆ ସରିଲାଣି ଗଡୁଥିଲୁ ଆସିକି।
ଆଉ।
ଆଉ କଣ କର୍ଥୁ ଆଉ କଣ କର୍ଥୁଲୁ।
ଖାଇକି ବସିଛୁ ଆଉ।
ଆଁ ଶୋଇଲୁ କି।
ନାଇଁ ନାଇଁ ଆଉ ଏତେ ଗରମ ତ ଶୋଇନି ତ ସେଇ ମୋବାଇଲ ଦେଖୁଥିଲି ଟିକେ ଆଉ।
ଓହୋ।
ମୋବାଇଲ ଟିକେ ଦେଲେ ଝିଅ କଣ କରୁଚି।
ଏଇଟା ମିଛଟାରେ ପଡିଥିଲା ଶୋଇବ ବୋଲି ଏଟା ଗାଲେଇ ଯାଉନୁ ସାଇନ୍ସ ଲେଖିବୁ। ଯେ ଯୋଉ ଦେଖିଲା କୁ ଉଠିକିନି ପଡୁନି। ଏପଡ ହେପଡ଼ ହଉଚି ବସିକି। ଯା ସାଇନସ୍ସ ଆଣିକି ଲେଖବୁ। ରଜ ହେଲେ ବି ଲେଖିବୁ ଆଜି ଗଣେଶ୍ ପୂଜା ନୁହେଁ କି ସରସ୍ଵତୀଜା ନୁହେଁ।
ଆଉ ତାର କଣ ସବୁ ହୋମ୍ୱାର୍କ ସରିଲାଣି?
ହୋମୱାର୍କ ଯାହା ସଇଲାଣି ସଇଲାଣି ପଢୁନି ଜମା। ଲେଖିବୁ ନା ନାଇଁ ତୁ। ମୁଁ ସେ ନଲେଖିଲେ ମୁଁ କୁଆଡେ ବୁଲେଇ ନେବିନି ତାକୁ ମୁଁ କହିଦେଲି, ମୁଁ ଯିବିନି ମାନେ ଯିବିନି। ନାଇଁ ମୁଁ ଯିବିନି ଇଏ ଲେଖିବୁନି କିଛି ନାଇଁ ସାଇନ୍ସ ଲେଖିବୁ ଯିବୁ। ଆଉ କଣ ଆ ଶୋଇନଜେ କମ୍ପାଇ ଯେ।
ହଁ ଆଉ। ଏଚେ ନିଦ ହେଲାନି। ଏମିତି କିଛି ନାଇଁ କିନ୍ତୁ ଇଚ୍ଛା ହେଲାନି ସୋ ଇବା ପାଇଁ
ଓହୋ।
ଆମ୍ ପ ଆଣିକି ଗୋଟେ ଖାଇଦେଇଚି ହେଟୁ ଦିଟା
ଓହୋ। ଆଉ।
ଆଉ ୟାଙ୍କର ତମ ସାଙ୍ଗ ଝିଅ ଯାଇଥିଲା କି। କୁଆଡ଼େ ୟେକରି ପୋଗ୍ରାମ୍ରେ। ହୁଁ।
ହଁ ହଁ ଆଲୋ ସିଏ ଆଇକନିକା ୱାଡ୍ ମାନେ ଦି ତିନ୍ଟା ଆଁ ଇଏରେ ସେ ମାନେ ଫାଷ୍ଟ ହେଇଥିଲା ପୂର୍ବ ପାଳିର ଯେତିକ ସବୁ କମ୍ପିଟିସନ ହେଲା।
ହଁ।
ସବୁଥିରେ ଫାଷ୍ଟ ହେଇଥିଲା ତ ତାକୁ ତାରେ ସବୁ ମିଶେଇକି ଗୋଟେ ଆଇ କେନିକି ୱାଡ୍ ଦୋଉଚନ୍ତି ସେ ମାନେ ଏ ଏସପେସାଲ ଆୱାଡ୍ ବି ପାଇଥିଲା। ଯୋଉ ଆଇଥିଲା ଗୋଟେ ବଡ ପ୍ରାଇଜ ପାଇନଥିଲା?
ହଁ।
ଫଟୋ ଦେଖିଥିବୁ ସେ ସେୟାର କରିଥିଲା ବଡ ପ୍ରାଇଜ ପାଇଥିଲା ବି। ତାପରେ ଏଟା ତାକୁ ଦୋଉଚନ୍ତି ଗୋଟେ ଆଇକନିକ୍ ଆୱାର୍ଡ୍ ବେଷ୍ଟ୍ ପଫୋମାନସ୍ ଭାବିଲୁ କେତେକ ସେ ପ୍ରାଇଜ୍ ପାଇଲାଣିି ଲୋ ଝିଅ।
ବୋହୁତ ପାଇଲାଣି ସେ ମତେ
ତିରିିଶଟା ହଁ ତିରିଶଟା ପରେ ପାଇଲାଣି ସିଆଡେ ତ ଯାହା ପାଞ୍ଚଟା ନହ ସ୍କୁରରେ ସବୁଥିରେ ହୋଉଚି ଫାଷ୍ଟ। ତାପରେ ଏଇଟା ଆଜି ତାର ଅଛି ଆଜି ଆଜି ଅଛି ହଁ ତ ଆଇକନିକ୍ ଆୱାର୍ଡ୍ ପାଇବ ଫ୍ୟାମିଲିକି ପୋ ମାନେ ଇନଭାଇଟ କରଚୁଁ। ଉଁ ଇଏ ତ ନାହିଁ ସେ ଯାଇଚି ନା ବାହାରକୁ ଟ୍ରେନିଂରେ ତାଙ୍କ ଫାମିଲି ଯିଏ ଯିବେ ଆଉ। ଉଁ ହୁଁ ହୁଁ ସହିତ ଛାଡିଥିଲା।
ମୁଁ ବି ଏ ଷ୍ଟାଟସ୍ ଦେଇଥିଲି ତ ସେଇଥିପାଇଁ ମୁଁ ଏବେ ପରେ
ଷ୍ଟାଟସରେ ଛାଡିଥିଲା ସେ। ଓହୋ।
ଯାହା
ହଁ ନାଇଁ ସେ ତାର ସେ ତାର ମାନେ ପଚାରଲେ ନା ଯୋଉଠି ଗଲେ ସେ ତାର ଯାହାହେଲେ ପାଇବ କହିବାର କଣ ଅଛି। ସେ ଯାହା ହେଲେ ପାଇବ ସେ ତ ମାନେ ଯୋଉଥିରେ ଯାଉ ଏମିତି ନାହିଁ ଯେ ଖାଲି ସ୍ପିଚ ବୋଲି ସଙ୍ଗରେ ଗଲା ଏଠି ଗଲା ଗାଇ ଦୋଉଚି ମାନେ ଯାହା ହେଲେ ଗୋଟେ ହୋଉଚି ଲାଉଡ ଭଏସ୍ ସେ ଆଉ ଏକ୍ସପେସର୍ କନଫିଡେଣ୍ଟ୍ ହଁ କନଫିଡେଣ୍ଟ୍ ସବୁଥିରେ।
ସବୁ ପ୍ରକାର ଯେହେତୁ ରହୁଚି ତାର ସେଇଥିପାଇଁ
ହଁ ଇଏ ହୋଉଚି ଆଉ ଆଉ ସାନ ସହିତ କଥା ହେଇଥିଲୁ?
ହଁ।
ଉଁ ହୁଁ।
କଥା ହେଇକି ଆସିଲି ମୁଁ ଯେ ତୁ ଆ ଟିକେ ଖେଳିବା ପାଇଁ ଦୋଳି ମାଡଗୋଳ ହୋଉଥୁଲେ ତ ଏ ବିଷୟରେ
ଆଉ ଗୋ କଟକରେ ଯୋଉ ଦିଦି ତା ସହ କଥା ହେଇନୁ କିଲୋ କେବେଠୁ?
ନା।
ତୁ କଲ୍ କରୁନୁ ତା ନମ୍ବର ଇନକମିଂ କଲ୍ ନାହିଁ ଯାଉନି।
ଓ ହଁ।
ମୁଁ ଲୋ କାଲି ଲଗୋଉଥିଲି ଯେ ଇକନିମିଙ୍ଗ କଲ ନାହିଁ। ତାର ଯୋଉ ଡିସପ୍ଲେ ଫାଟି ଯାଇଚି ନା କଣ?
ହଁ ମୁଁ ବି ଜାଣିଚି ଡିସପ୍ଲେ ଫେ ଯାଇଚି ବୋଲି।
ଯେ ସେ ତାରା କରନ୍ତାନି ଆର ଦିଦି ତି ଫୋନରେ। କରୁନେହିଁ।
ତାହେଲେ ବି ଗୋଟେ ଫୋନଟେ ବି ଦେଇ ହୁଅନ୍ତା।
ହଁ ସେମାନେ କଣ ଚାହିଁଲେ ଦେଇପାରିବେନି କହୁନ?
ହଁ।
ଯୋଉନା ହ ହ ତ ତାହେଲେ ଆଜି ଆଉ କୁଆଡେ ଯିବାର ନାଇଁ?
ନାଁ କୁଆଡେ ନାହିଁ ଆଉ କୁଆଡେ ବି ଯିବ ଏଇ ଖରାରେ ଉଁ କାଇଁ ହେମତି ତ ଚିହ୍ନାପରିଚତ ନାହାଁନ୍ତି ଆଉ କୁଆଡେ ଗୋଟେ ଯାଇକି ବୁଲିକି ଆସିବାକୁ ଆଉ ଦୂର ବାଟ ତ ଯାଇ ହବନି। ଆଉ ଟାଉନ ଭିତରେ ଆଉ କାଇଁ କିଏ ଅଛି? ଆମ ଅପା ଘର ଏଇଠି ରହୁଛନ୍ତି ସେ ଥିଲେ ତାଙ୍କ ଘରକୁ ଯାଇଥାନ୍ତି।
ତାଙ୍କ ଘରକୁ ଯାଉନ? ତାଙ୍କର ନାଁହାନ୍ତି କି? ଓହୋ ତୋର ଆଉ ସାଙ୍ଗ ସାଥି ଇ ବାମ ନାନୀ ତୁତୁ ନାନୀ ଯୋଉ ମାନେ ତୋ ଆର ଯୋଉ ସାଙ୍ଗସାଥି ମାନଙ୍କୁ କଲ କରିକି ଯାଉନୁ!
ନା ନା ସେ କୁଆଡେ ସାନଚରଣ ପୁର ହେତେବାଟ କିଏ ଜାଉଛି।
ହୁଁ
ପାଖାପାଖି ଜାଗା ଅଁ
ହୁଁ
ଆା
ଆଉ କଣ ଆଜି ଖାଇଲ?
ମୁଁ ଆମ୍ବ ଖାଇଲି ଆଉ ପୁଅ ପିଠା ତର
ମାନେ ଏଇରାକ ସ ଇଏ କରନ୍ତି ଚଷମା ପୋଛିବା ଟାକୁ-
ଆଉ ତମ ଗାଁ ତମ ତମ ଗାଁ ଆଡେ କିଛି ହୁଏନି ଏଇ ରଜରେ?
ବହୁତ ବଡେଆ ବଢିଆ ହୁଏ। ଦେଖେଇଦେବି କେମିତି ଝୁଲା ହେଇଛି ଯୋଉମାନେ ଫଟୋ ଛାଡିଛନ୍ତି ତାଙ୍କ ମାନେ ଏ ଗାଁ ରେ ଯୋଉ ଆମ ଫାର୍ମ ହାଉସ ମାନେ ଆଗେରେ ଯଉ ବଡ ଜାଗାଟା ସେଇ ଜାଗା ଟା ପୁରା ମାନେ ସବୁ ନିକାନିକି ହେଇକିନି ଗଛରେ ତିନି ଚାରିଟା ଦୋଳି ହବ। ଦୋଳି ଫୁଣି ସବୁ ସଜାସଜି ହେଇଥିବ ବଡ ବଡ ଦୋଳି ସେଥିରେ ପଫୁଣି ଦୁଇଶ ଲୋକ ଖଣ୍ଡେ ଖାଇବେ ସେଥିରେ ଏ ପୁ ଆଜି ହେଇଥିବ ପୁରୀ ଚିକେନ ହକା ହେଇଥିବ କାଲି ହବ ଭାତ ଡାଲମା ଖଟା ଭଜା ଏଇ ଗାଁ କମ୍ପାନୀରୁୁ କିଛି ଆଣୁଛନ୍ତି ପଇସା ଆଉ ଲୋକ ମାନେ ଯାହା ଯାହା ଲୋକ ଦଉଛନ୍ତି ଆଉ ଦୁଇଶହ ତିନିଶହ ଖାଉଛନ୍ତି ଆଉ। ଆଉ ଖାଲି ଏଠେ ବୋହୂ ବୋହୂ ଆଉ ହେଠେ ରହିଲେ କଣ ହବ ଏଠେ ରହିଲେ ବି କୋଉ ଆମେ ଆଉ ଇଏ କରିଥାନ୍ତୁ ହଁ ମାନେ ବହୁ ମାନେ ସବୁ ଖାଇ ଯାଇ ପାରୁଛନ୍ତି ନିଜ ସାଇରେ ହଉ ଛି ନା ଖାଇଯାଇ ପାରୁଛନ୍ତି।
ଏଏରା ମୁଁ ଏନ୍ତି କୋଉ ଗାଁ ରେ ସବୁ ଗାଁ ରେ ତ କିଛି ନା କିଛି ଥିବ ନା ଆ ରଜରେ
ହଉନି ଆମ ଘାଁରେ କିଛି ହଉନି
ତମ ଗାଁ ରେ କିଛି ହଉନି?
ମାନେ ବାପ ଘର ଗାଁରେ
ଛୁଆ ବେଳୁ ବି ତମେ କିଛି
ଛୁଆବେଳେ କିଛି କଣ ମୁଁ ଛୁଆବେଳେ ନେସିଣି ଦୋଳିରୁ ଖସି ପଡିଥିଲି।
ମୋର ବି ସେଇ ସେମ୍ ହବ ତୁମ ମ ସେ ଖସି ପଡିଥିଲା ସେଇଥିପାଇଁ ଆଉ ଖେଳିଲିନି ଦୋଳି।
ଯେ ନାଇଁ ଏବେ କିନ୍ତୁ ଆମ ଗାଁରେ କଣ କିଛି ହଉନି କହୁଥିଲେ। ମାନେ ଗୋଟେ ନର୍ମାଲି ପଟାଦୋଳି ବି ନାହିଁ। କଣ କରିବ, ଆଜି ମା କରିଥିବେ ମୁଆଁ ପିଠା, ଏ ନାଇଁ ହଁ ମୁଣ୍ଡା ପିଠା ଅ, କଣ କଣ ଦେଇକି ବାପା କହୁଥିଲେ ମଣ୍ଡା ପିଠା ଆଉ କଣ କଣ କରିବେ ଯେ। ଆଉ ଉ, ଅପା ତ ମଟନ୍ ଫଟନ କରିକି ଆଜି ଯାଇଥିବେ ଏଠିକି ଅଁ,
କୋଉଠିକି?
ଯେ ତାଙ୍କ ବଡ ଅପାଙ୍କ ଘର।
ହୁଁ।
ତାଙ୍କ ମାନେ ମାଉସୀ ରହୁନାହାନ୍ତି ସିଆଡେ ରହୁଛନ୍ତି। ତ ସେ ଗଲେ ଭା ତ ଧରିକି ଯିବା ଆଉ ଆମ୍ବ ଆଉ ମିଠା ଆଉ କଣ କଣ ଆଣିଛନ୍ତି ମଟନ୍ କରିଚନ୍ତି ନେଇକି ଯିବେ ସେଠି। ନେଇକି ଯାଇଥିବେ ଆଉ।
ଅ, ହଁ।
ଏଇ ସେ ହୁଏ ହୁଏ।
ଭଲ ଭଲରେ ଯିବେ ଭାରି ହେଟି ଅଁ, ବହୁତୁ ବାଟ ଆଉ କଣ ଯିମି।
ଆଜି ଆମ ପଡିଶା ଘର ତ କୁଆଡେ କହୁଥିଲେ ଯିବେ ଗଲେନି କାଇଁ। ସେ କାଲି ଯିିବ ବୋଧେ। ଭାବୁଛି ଆଜି ଗାଁକୁ ପଳେଇଲେ ହଅନ୍ତା ଯେ କଣ ପାଇଁ ଗାଁକୁ ଯିବି ଭାବୁଛି।
ମୁଁ ଯାଇଥିଲି ନା ଯେ ଟିକେ ପ୍ରୋବ୍ଲେମ୍
ପ୍ରୋବ୍ଲେମ୍ ମେ ହଉ ନାଇଁ, ନାଇଁ ପ୍ରୋବ୍ଲେମ୍ ହଉ ନ ହଉ କିନ୍ତୁ ଉଁ, ସେଇ ଲେବୁଲ୍ ମନ ହଉନି। ଗରମ ତ ସବୁଠେଇ ଇଏ ତ ସବୁଠେ ଆଉ ଉଁ, ସେଇ ହେଲା କଥା ମୋ ସାଙ୍ଗ ଯୋଉ ଯିବାର କିଛି ନାହିଁ ଯେ। ଏ ଏତକ ବାଟ ହେଲାଣିି ତ। ମୁଁ ଦେଖେ ଲ ଛଅ ଜଣ ଚକୋଲଟ ରକ ତ ଢାଳିଦେଲେ। ଆଗକୁ ଆହୁରି କେତେ ବାଟ ଛଅ ସାତ କିଲୋମିଟର। ଯିବ କଣ ଫଟୋ ଫଟୋ ଯେ ଉଠେଇ ଦେଇକି ଆସିବା କଥା ଆଉ କଣ।
ତାଙ୍କର କନ ପ୍ରାୟ ଫାର୍ମ ହାଉସ୍ ଅଛି?
ହଁ ତାଙ୍କର ତ କହିଲି ବଡ ଅ, ମାନେ ସୁଇମିଂ ପୁଲ୍ ବୋଟିଂ ପାଇଁ ବଡ ଇଏଟେ ସେ ଜାଗାରେ ସବୁ ପୋଗ୍ରାମ୍ ଫୋଗ୍ରାମ ସବୁ କରୁଛନ୍ତି। ସବୁ ବଡେ ଫଡେ ଇଏ ସିଏ ସବୁ କରୁଛନ୍ତି। ହଉ ମୁଁ ଟିକେ ରଖୁଚି ରହ କଲ୍ ଆସୁଛି।
ଓକେ।